ହ୍ୟାଲୋ ମ୍ୟାଡ଼ାମ ନମସ୍କାର। ହଁ ମ୍ୟାଡ଼ାମ ନମସ୍କାର। କଣ କରୁଚ କଣ କରୁଛନ୍ତି? ହଁ ଜୟ ଜଗ
ଏଇ ଏଇଠି ବସିଛୁ ଆଉ।
ଆଉ କଣ କାମ ସାରିଲେଣି?
ତୁ କଣ କରୁଚୁ କି?
ମୁଁ ବି ଏବେ ଏଇ ଦୋକାନରେ ଥିଲି ନା
ହୁଁ।
ଓହୋ ମୁଁ ଏବେ ଏଇ ଦୋକାନରେ ଅଛି, ଟି ଗଛ ଲଗଉଥିଲି ତ ଗଛ ମାନେ ମୁଁ ମଞ୍ଜି ଲଗେଇ ଦେଇଥିଲି ତାକୁ ବହୁତ ପା ପାଖରେ ପାଖରେ ହିଁ ଗଛଗୁଡ଼ା ଉଠିଛି ତାକୁ ଉପାଡ଼ିକି ହିଁ ଲଗଉଚି। ଆଉ କଣ ରୋଷେଇ ଆଜି କରିଛନ୍ତି?
ରୋଷେଇ ଭା ତ ଏ ସରି ଡାଲି ହେଇସାରିଲାଣି, ଶାଗ ଭଜା ହେଇସାରିଲାଣି। ଭେଣ୍ଡି ଭଜା ହେଇସାରିଲାଣି ଭାତ ବସିଛି ଆଉ।
ଶାଗ ଭଜା ଟା ଥଣ୍ଡା ହେଲେ ଭଲ ଲାଗେ ନା ଗରମ ଗରମ ଖାଇବାକୁ ଭଲ ଲାଗେ?
ହଁ ଗରମ ନା।
ହୁଁ ହୁଁ।
ଆକଚୁଲି ଆମ ମୋ ହଜବେଣ୍ଡ ଯିଏ ସିଏ ନେଇକି ଯାଉଛନ୍ତି ନା ଡିଉଟି ତାଙ୍କ ପାଇଁ ସକାଳୁ କରାହଉଛି ଆଉ ଆମେ ମୁଁ ଏ ଏକୁଟିଆ ମୋର ଦିଟା ଛୁଆ ଆଉ ଅଲଗା କଣ କରିବୁ ଏକାଥରେ କରିଦେଉଛି ଆଉ।
ତାହେଲେ ଛୋଟ ଛୋଟ ଛୁଆଙ୍କର ଯେହେତୁ ବୁ ଟେନସନ ବହୁତ ତକଲିଫ ମାନେ ତାର ସେ କାମ କରିଲା ବେଳକୁ ବେଶୀ ଟାଇମି ହେବନି।
ସେଇଥିପାଇଁ ଏକା ଥରେ ସବୁ ରୋଷେଇ ସାରି ଦଉଛି।
ହଁ ହୁଁ ହଉ।
ତୁ ଘରେ ଅଛ ପ୍ରବଳ କାମ। ଦେବେ ଆଉ ରୋଷେଇ ଏକରେ ଥର କର।
ହୁଁ ତାପରେ ବର୍ଷା ବି ହଉଛି କାଲିଠୁ ଯେ ଏପର୍ଯ୍ୟନ୍ତ ଛାଡିନି। ନାଇଁ ଜଳଖିଆ କିଛି କରାହେଇନି। ହଁ କାଲିଠୁ ବର୍ଷା ହଉଛି ଛାଡିନି।
ଓହୋ ଆମର
ବର୍ଷା ହଉ ଛାଡି ଯାଇଛି। ଏପଟରେ ବର୍ଷା କାଲି ରାତିଠୁବି ହଉଥିଲା।
କାଲି ରାତିଠୁ ତ ହଉଛି ହଁ ଏରା ମାନେ ବର୍ଷା ଟାତ ହଉନି ଟୋପେ ଟୋପେ ପକଉଛି। କିନ୍ତୁ ମେଘୁଆ ହେଇକି ଅଛି ଆଉ।
ଆମର ବି ମେଘୁଆ ହେଇକି ଅ ଅଛି କିନ୍ତୁ ବର୍ଷାଟା ଯୋଉ ଟିପିଟିପି ପକାଉଥିଲା ସକାଳେ ଏବେ ଛାଡ଼ି ଯାଇଛି।
ଆଉ ରୋଷେଇ ସଇଲାଣି ଆପଣଙ୍କର।
ନାଇଁ ମୁଁ ଗାଧେଇନି। ମୁଁ ଏବେ ଦୋକାନରେ ଅଛି। ଆଉ ମୁଁ ଗାଧେଇନି ଏବେ ଯିବି। ସେଇ ଘରକୁ ଗଲେ ଗାଧୁଆ ପାଧୁଆ କରିବି। ଠାକୁର ବାକୁର ଠା ଠାକୁର ଅଛନ୍ତି ଟିକେ ଠାକୁର ଯଦି ବଡ ଯା ଅଛନ୍ତି ଯେହେତୁ ବୋଡ ଯାହା ଅଛନ୍ତି ସେ ଯଦି ପୂଜା କରିଦେଇଥିବେ ମୁଁ ଖାଲି ଗଲେ ଗାଧେ ଦେଇ କିରେ ତୁଳସୀ ରେ ପାଣି ଦିଏ। ତୁଳସୀରେ ପାଣି ଦେବି ଆଉ ତେଣିକି ଆଉ ଯାହା ଗଲେ ପୁଣି ଯାହା କାମ କରେ ସେଇ ଆମର ତ ପଖାଳ। ଖରା ଦିନ ମାନେ ଆମର ପଖାଳ। ତାପରେ ଯେମିତି ଖରା ଗରମ ହଉଚି। ହଁ ନାଇଁ ଆଜ୍ଞା ଆମର ନା ନା ପଖାଳ କାଲି ଯେହେତୁ ମୁଁ କରିଦେଇଛି ଯୋଉ ଖରା ହଉଛି ଯୋଉ ଗରମ ହଉଛି ଉଁ ପଖାଳ କରିଦେଇ ଛି ମୁଁ ଆଉ ଜାଣିନି ଆଉ ବର୍ଷା ହବ ବୋଲି ରାତି ରାତି ଆଉ ବର୍ଷା ହେଇଛି। ଆଉ କଣ କରିବୁ ପଖାଳ ଯେହେତୁ କରୁଛୁ ଭାତ ଗୁଡାକ ଆଉ ନଷ୍ଟ କରିବୁ ନା। ଏତେ ଭାତ।
ହଁ।
ତାପରେ ବର୍ ବର୍ଷା ହେଲେ ବି ଆମର ପଖାଳ ଚଳେଇ ଦିଅନ୍ତି ଯୋଉ ତାପରେ ଗରମ ଟା ହଉଛି ନା। ସେ ଯୋଗୁ ପଖାଳ ହିଁ ଖାଇ ଦିଅନ୍ତି। ଆଉ ଗରମ ରାନ୍ଧିବି। ଗରମ ଭାତ ରାନ୍ଧିବି ପୁଅ କୁ ଜର ହେଇଯାଇଛି। ଥଣ୍ଡା ଦରଟା ଟାକୁ ଟିକେ ପରିଛି ଯାହାହେଲେ ବି ଗରମ ଦିଟା ରନ୍ଧା ହବ। ଆଉ ଛୁଆ କେ ପୁଅ କେତେ ବର୍ଷର?
ପୁଅ ଟା ମୋର ପାଞ୍ଚ ବର୍ଷର ଝିଅ ହଉଛି ନଅ ବର୍ଷ ର।
ଉଁ ହୁଁ ତାହେଲେ ଝିଅ ହଉଛି ମୋ ପୁଅ ସାଙ୍ଗିଆ।
ହୁଁ ହୁଁ ହୁଁ।
ଉଁ
ହଁ।
ଆଉ ମୋର ବି ଝିଅ ଟେ ପୁଅ ଟେ। ଆ ପୁ ହଁ। ଝିଅ ସାନ ପୁଅ ବଡ଼ ପୁଅ ମୋର ହଉଛି ମୁଁ ଜାଣି ପାଇଲିନି ଏ ବିଷୟରେ। ମୋର ଝିଅ ଟା ବହୁତ ଝଅଟ ହେଇଗଲା। ମାନେ ପୁଅର ବର୍ଷେ କେରେ ଝିଅ ରହିଗଲା ମୁଁ ଜାଣି ହିଁ ପାଇଲିନି।
ଏ ଏବେ ତ ସେମିତି ହିଁ ପ୍ରାୟ ହଉଚି।
ହୁଁ, ତାପରେ ମୁଁ ଜାଣିନି, ସେମାନେ ସବୁ କହିଲେ ଯେ ଏଟା ହୁଁ, ଥାଏ ଗୋ ଟେ କଣ ମଡା ନା ଗୋଳ ଇଏ ସେଇଟା ସେମିତି ହିଁ ରଏ ସେମିତିରେ ରହିଗଲା।
ଆଉ ସେ ବିଷୟରେ ଆମେ ହଉ ସମସ୍ତେ କହିବେ ତାପରେ ମୋର ଯେହେ ତୁ ହେଇଗଲା ପୁରା ପାଞ୍ଚ ମାସ ପ୍ଲସ୍ ହୋଇଗଲା। ଆଉ ସେମିତି ତ କିଛି ଆଉ କରିହବନି ନା, ତାପରେ ଘରେ କହିଲେ ସେ ନାହିଁ ଚଳିବ। ହଁ ହଉ ଆଉ ସେଇ ଝିଅଟେ ପୁଅ ଟେ ଆଉ।
ଆଜିକାଲି ତ ସବୁ ସେଇଟାରେ ବି ଭଲ ଝିଅଟେ ପୁଅଟେ ହେଇଗଲା ଟେନସନ୍ ସଇଲା।
ହଁ, ହଁ।
ଏଇ ଭା ବାକି ଯାହା ଏଇ ଛୁଆ ଯୋଉ ହଇରାଣ କରୁଚନ୍ତି।
ହୁଁ, ହୁଁ ଆଉ ଛୁଆ ଯାହା ଘରେ ଅଛି ବାପ ଭାରି ଇଏ ଟେନସନ୍, ଛୁଆଙ୍କ ପାଇଁ ସିଏ ତାଙ୍କ ପିଛରେ ତ ଲାଗିକି ତୁ ଜୀବନ ପୁରା ଖାଲି କାଉରୁ ବାଉରୁ ହେଇଯିବ ମଣିଷ।
କଣ କରିବା? ଦୋକାନ ବୋଲି
ହଁ ସେମତି ଛୋଟ କାଟିଆ ଟିକେ ଦୋକାନ ଟେ ଦେଇଚି ଏବେ ଏଇ ଯୋଉ ତେଜରାତି ଦୋକାନ ଟେ।
ତେଜରାତି ଅ, ହଁ ମୁଁ କହିଲି ଇଏ ବୋଲି ଭେରାଇଟି ଷ୍ଟୋର୍ ବୋଲି, ଆପଣଙ୍କ ଘର ଟା କୋଉଠି କି?
ଆମର କେଉଁଝର।
ଅଁ, ହଁ, ହଁ।
ଆମର ହଉଛି କେଉଁଝର, ମୁଁ ରହୁଚି ସେଇଁ ଆଣିଥିଲୁ ବି ତଥାପି ସେ ଷ୍ଟେସନାରୀ ଜିନିଷ ବି ଆଣିଥିଲୁ। ଅଳ୍ପ ଅଳ୍ପ ଆଣିଥିଲୁ ଆଉ ସେମିତି ଅଛି, ଆଉ ଆଣିବାକୁ ଆଉ ଆଣିନି। ଟିକେ ବାଲାନ୍ସ ବି ସର୍ଟେଜ୍ ହେଇଯାଇଛି ଆଉ ଆଣିନି।
ଆସ୍ତେ ଆସ୍ତେ ଜିନିଷ ଆଣିବେ ଆଉ।
ହଁ ଆପଣଙ୍କ ପଟରେ କଣ ଅଁ, ଫଙ୍କସନ୍ ଭଲ ହୁଏ କହୁନାହାନ୍ତି ଟିକେ?
ଫଙ୍କସନ୍ ତ ଆମର ଢେଙ୍କାନାଳରେ ଲକ୍ଷ୍ମୀ ପୂଜା ଭଲ ହୁଏ। ବଳଦ ଯାତ୍ରା ଭଲ ହୁଏ।
ଏଇ ଯୋଉ ଭୁବନରେ ବଳଦ ଯୋଉ ଦୁର୍ଗା ପୂଜା ଯୋଉ ଆମର ଭୁବ ବନେ କଣ କହିଲ ବାସି ଦଶହରା, ମାନେ ରାବଣ ଅଁ, ପୁଡି, ମାନେ ଯୋ ସବୁଆଡେ ଯୋଉ ଦିନ ହବ ଆମର ତା ପରଦିନ ଟା ହୁଏ, ସେଇ ଦିନ ରାବଣ ପୋଡି ହୁଏ, ତାପରେ ହଉଛି ବଳଦ ମାନଙ୍କ କୁ ସଜେଇକି ତାଙ୍କ ଉପରେ ଚାଦର ପକେଇକି ମେଢ ସହିତ ବୁଲାନ୍ତି।
ହୁଁ, ହୁଁ। ବହୁତ ବଡ ଆକାର କରନ୍ତି? ଉଁ ହୁଁ ହୁଁ।
ବହୁତ ବଡ ଆକାରରେ କରନ୍ତି ଆଉ ଆଉ
କଣ ସେମିତି ଷ୍ଟଲ୍ ଫଲ ପଡେ ନା ସେମିତି କିଛି
ହଁ ମୀନା ବଜାର ଷ୍ଟଲ ସବୁ ପଡେ ସେ କୁହନ୍ତି।
ଉଁ ହୁଁ ବୁଲନ୍ତି।
ହଁ ଦୋଳି ମୀନା ବଜାରା ବହୁତ ବଡ ଆକାରରେ ହୁଏ।
ଆ ତମର ସେଇଠି କଣ ଫେମସ୍?
ଆଁ
ତମର ସେଠି କଣ ଫେମସ ତମ ଢେଙ୍କାନାଳରେ କଉଟା ଫେମସ?
ଫେମସ ତ କପିଳାସ ଢେଙ୍କାନାଳ ବରା ପ୍ରସିଦ୍ଧ। ଆଉ ଅଛି ସପ୍ତ ଶଯ୍ୟା ଦତ୍ତାତ୍ରୟ। ଆଉ ରାଜାଙ୍କର ଯୋଉ ଘୋଡା ଶାଳ ହାସ ହାତୀଶାଳ ଅଛି ସେଠିକି ପ୍ରାୟ କେହି
ହୁଁ ହୁଁ।
ଯିଏ ଜାଣିଚନ୍ତି ଯାଆନ୍ତି ଆଉ।
ଉଁ ହୁଁ।
ଆଉ ଯୋଉ ରାଧା ଗୋପୀନାଥଙ୍କ ମନ୍ଦିର। ସାଇବାବାଙ୍କ ମନ୍ଦିର।
ଉଁ ହୁଁ।
ଅଛି ଆଉ ଯୋଉ ଗୋ ଟେ ଡ୳। ମ ବି ଅଛି ସାପ ଯୋଉ ଓ ଡ୍ୟାମନା ଆଣ ଦଦ୍ରାହାଡି ଡ୍ୟାମ ବୋଲି ଗୋଟେ ଅଛି। ଆଉ ଗୋଟେ ଅ ଏମିତି କେତେ ଜାଗା ଅଛି ଆଉ। ଦି ତିନିଟା ଡ୍ୟାମ୍ ଅଛି ହଁ ମୁଁ ଦବି ଦଦ୍ରାହାଟି ଡ୍ୟାମ୍ ଯାଇ ଯିଏ ଏବେ ଗୋଟେ ନୂଆ ଡ୍ୟାମ୍ ହେଇଛି ତା ନାଁ ଟା ମୋର ମନେ ନାହିଁ ସେଠିକି ଯାଇନି।
ଅଁ ହଁ ହଁ ଫାଙ୍କା ହୁଅନ୍ତୁ ଯିବେ ଆଉ ବୁଲିକି ଆସି
ହଁ ଆଉ ବୁଦ୍ଧେଶ୍ଵର ଭୁବନରେ ଅଛି ବୁଦ୍ଧେଶ୍ଵର ଶିବ ମନ୍ଦିର। ସି ବି ଫେମସ।
ଉଁ ହୁଁ। ସେଠି ସେଇଠି କଁ ସେଇ ବୁଦ୍ଧେଶ- ଶ୍ୱର ମନ୍ଦିରରେ ଯୋଉ କହୁଛନ୍ତି ସେଠି ସବୁ କଣ କେମିତି ହୁଏ?
ସେଇଟା ଭଲ ଶିବ ମନ୍ଦିର ଅଛି ସବୁ
ଉଁ ହୁଁ।
ବୁ ମାନେ ମୀନା ବଜାର ବି ପଡେ। ଆଉ ପାର୍କଟେ ହେଇଛି ମାନେ ତମେ ଯଦି ବି ଯିବ ଚାରିଆଡେ ଗଛ ଲାଗିଚି। ଗଛ ମୂଳରେ ଟୋଟାଲ ହଉଛି ଛି ପଡିଛି ଚିଆର ମାନେ ସିମେଣ୍ଟରେ ଚେୟାର କରିଦେଇଛନ୍ତି ତମେ ଯାଇକି ବସି ପାର ତମେ ସେଇ ଜାଗା ଟାକୁ ଯିବ ମାନେ ତମେ କହିବ ମୁଁ ଘଣ୍ଟେ ଘଣ୍ଟେ ଶାନ୍ତିରେ ଶୋଇକି ଯିବି ଏଠି। ଚାରିଆଡେ ଛାଇ ହଁ। ପୁରା ସୁନସନ୍ ତାପରେ ଛୁଆ ବି ତାଠୁ ଟିକେ ମାନେ ଜଷ୍ଟ ଶହେ ମିଟର ବି ହବନିଁ ହୁଁ ପାଖରେ କରିଦେଇଛନ୍ତି ପାର୍କ ଛୁଆ ତାଙ୍କର ପାର୍କରେ ଖେଳିଲେ। ତମେ ତମର ବସିବ ଗୋଟେ ଜାଗାରେ। ସବୁ ବଢିଆ କରିଛନ୍ତି ଆଉ।
ଭଲ ପାଇ ପ୍ରାୟ ପାର୍କ ର ସିଷ୍ଟମ କରିଦେଇଛନ୍ତି ଛୁଆ ଖେଳିବାକୁ ହବ। ଯିଏ ବି ଯାଇକି ଚଲାବୁଲା କରି ହୁଁ। ଉଁ ହୁଁ ହୁଁ। ଆଉ କଣ ଆଜି ଖାଇଛନ୍ତି।
ନାଇଁ ଖିଆ ହେଇନି ପରଟା କରିକି ରଖିଛି ଆଉ ରୋଷେଇ ସାରିଲେ ଏକାଥରେ କାମ ସାରିକି ଖାଇକି ତାପରେ ସିଲେଇ କରୁଛି ଟିକେ ସିଲେଇ ଫିଲେଇ କରିବି ଛୁଆଙ୍କୁ ସ୍କୁଲ ଛାଡିବି ହଁ ହଁ।
କଣ ସବୁ ସିଲେଇ କରନ୍ତି?
ସବୁ ଟପ୍ ଡିଜାଇନ ଟପ୍ କୁର୍ତିୀ ଡ୍ରେସ ଆଉ ବ୍ଲାଉଜ ଲାଙ୍ଗା ସବୁ କରେ।
ବ୍ଲାଉଜ କେମିତି କଣ ନଉଛନ୍ତି।
ଉଁ ବ୍ଲାଉଜ ଆମର ଏଠି ବହୁତ କମ ରେଟ ଅଛି।
ତଥାପି କେତେ ରେଟ୍ ଅଛି କହୁନାହାନ୍ତି।
ଏଇ ମାନେ ବିନା ଅସ୍ତ୍ର ବ୍ଲାଉଜ କଲେ ସତୁରୀ ଦଉଛନ୍ତି। ସତୁର ଟଙ୍କା କେ ଷାଠ ଠିଏ ଏମିତି ଦଉଛନ୍ତି ଫଲ ଲଗେଇଲେ ଦଉଛନ୍ତି ପଚାଶ ଟଙ୍କା। ଆଉ ଅସ୍ତ୍ର ବାଲା ସିମ୍ପଲ କଲେ ଶହେ ସତୁରି ଦଉଛନ୍ତି। ଡିଜାଇନ କଲେ ଡିଜାଇନ କି ଦେଖିକି ଆଉ ଦୁଇଶହ ତିନିଶହ ଅଢେଇଶହ। ଏମିତି ଆଉ ଆଜ୍ଞା। ହ